ହ୍ୟାଲୋ।
ହଁ।
ହାଲୋ ଶୁଭୁଚ ଛି।
ହଁ ଶୁଭୁଛି ମତେ କହ ହଁ।
କଅଁ କରୁଚ?
କଣ କରୁଵ୍ଵ।
ମୁଁ ପୁଉଟାକୁ ଶୋଇଥିଲି ଯାଉଛି ଖାଇବି ଆଉ କଂଏତେ ଲେଟ୍ ଆଜି।
ଖାଇନୁ? ଆଜି ଏଇ ଅଣ୍ଡା ତରକାରୀ କରିୁଥିଲୁ ତ ଅଣ୍ଡା ଆଣିବା ପାଇଁ ଲେଟ୍ ହେଲା। ଆଉ କୁଉଟା ବି ଆଜି ସବୁବେଳେ କଣ ଶୋଇପଡ଼େ ଟିକେ ଆଠଟା ସାଢେ ଆଠଟାରେ ଶୋଇ ପଡି଼ଲେ ମୁଁ ମୋର କଣ କରେ। ଆଉ ସେ ତ ଜମା ଶୋଇନି ଆଜି ଆଉ ସେଇପାଇଁ ଏମତି
ପା ପା ହଁ ହଁ।
ତମର ରୋଷେଇ ଆଜି କଣ?
ହଁ ସନ୍ତୁଳା, କଣ ଇଏ ସବୁ ହେଇଛି, ଆଉ ଚିକେନ ହେଇନଥିଲା।
ଡିିନର୍ ଚିକେନ କରିଥିଲ?
ହଁ। ଆଉ ରୋଷେଇ ହେଇନି ତାହେଲେ, ସରିନି କେତେବେଳେ ହବ
ଶୋଇଲା ରୁଟି
କୁହ।
ଖାଇବୁ ଆଉ ବୋଧେ ଆଉ, ହଁ ବା ସବୁବେଳେ ଶୁଏ ଟିକେ କଣ ଯୋଉ ଆଠଟା ସାଢେ ଆଠଟା ଟାଇମ ହଉଛି ସେ ଶୋଇଲା ପରେ ହୁଁ ହ ହଉ ମୁଁ ରୋଷେଇ ଫୋଷେଇ ସାରିଦିଏ, କରିଦିଏ।
ହୁଁ ହୁଁ।
ସାରି ଶୋଇଲା ବେଳକୁ ଏଗାରଟା, ସାଢେ ଏଗାରଟା, ହୁଏ। ଆଜି ଯେହେତୁ ଶୋଇନି ସେଇଥିପାଇଁ ଏବେ ଜଷ୍ଟ ଶୋଇଲା, ମୁଁ ଆସିକି ରୁଟି କଲି।
ହଁ ହୁଁ। ହଁ ହଉ ଆଉ, ହଁ କହ?
ଆଉ ଆମେ ପାଞ୍ଚ ତାରିଖ ଦିନ ଯିବୁ ପାଞ୍ଚ ତାରିଖ ଦିନ ନା, ପାଞ୍ଚ ତାରିଖ ଦିନ ଯିବୁ ଏଠିକି।
ଚୌତି ଦେଇଚୁ।
କଣ ହେଲା, ଆମର ପୁରୀ ଯୋଉ ଶିବ ମନ୍ଦିର କଣ?
ହଁ, ହଁ।
କଣ ସେଇ ଶିବ ମନ୍ଦିର
ହଁ ଯୋଉଠି ଛୁଟି, ବାଳୁକେସ୍ଵର ହୁଁ
ସେଇ ସେ ଚୁଟି ପକେଇଦବ, ଆ ନଅ ମାସ ଏଗାର ମାସରେ ପଡେ ନା
ସେତିକି ମାତ୍ର ପଢେ, ନାଇଁ ଛୁଆକୁ ବର୍ଷେ ହେଲେ ପଢେ
ସଖାଳେ
ହଁ।
ନାଇଁ ଛୁଆକୁୁ ବର୍ଷେ ହେଲେ, ପଡେ ଜାଣିଛି।
ନା ଜନ୍ମ ଚୁଟି ଟା, ଜନ୍ମ ତାର ଜନ୍ମ ପୂର୍ବରୁ ପକେଇବାର ଅଛି। ପଳେଇବୁ, ତାପରେ ପୁରୀ ଯୋଉ ଦିନ ଯିବୁ, ସେଇଦିନ ଯୋଉ ଗୋଟେ ଦିନ କଣ ନା ଇଏ କରିବୁ ଅ ହଁ ରହିବୁ ସେଠି ଯୋଉ ଦଉନାହାନ୍ତି ଗାଡି
ହୁଁ, ହୁଁ, ହୁଁ।
ସେଠି ଗାଡି ଦେଲେ ସେଇ ଯିବାର, ନିଜେ ତେଲ ପକେଇକି ବୁଲିବ। ସେୟୀଠିକି ଯିବୁ ହଁ ହଁ।
ଦି ଜଣ ଯିବ ବୋଧେ ଆଉ
ହଁ ସ ବି ଯିବୁ ତାପରେ ମନ୍ଦିର ଦର୍ଶନ କରିବୁ
ହୁଁ, ହୁଁ।
ଆମେ ଯୋଉଦିନ କୋଲକାତା ଯାଇଥିଲୁ ହେଲା ବସ୍ ସରେ ଯୋଦିନ ଯାଇଥିଲୁ, ସେଇଦିନ ଗୋଟେ ବସ୍ କଣ ବୁକିଂ କରିଥିଲେ, ଆମେ କଣ ବସ୍ କରିଥିଲୁ ଡଲଫିନ୍। ଯୋଉଦିନ କ କୋଲକାତା ଯାଇଥିଲୁ ମୋର ଟ୍ରେନିଂ ଥିଲା ଯୋଉ। ଡଲଫିନ ବ ବସ ଟା ଯା ତାର ଚାଲିଛି ଦଶଟା ହଁ ପୁରା ବଡ ବସ ଟେ ତାର ଦଶଟା ବସ୍ ଡଲ ଫିନ ର ଦଶଟା ବସ କୋଲକାତା ଯାଉଛି ବହୁତ ବହୁତ ଦୂର ଯାଉଛି ଦଶଟା ବସ୍ ତା ମାଲିକ ର ଦଶଟା ବସ ଆମେ ଯୋଉ ବସରେ ଟି ସିଆଡେ କରିଥିଲୁ ହେଲା ସିଏ ତା ଟାଇମ୍ ଥିଲା ଏଗାରଟା ଭିତ ଭିତରେ ଆସିବ ଆମେ ଏଇଠୁ ଗଲୁ କଣ ଅଟୋ କରିକି ପାଣି କୋଇଲି ପାଣି କୋଇଲିରୁ ଅଟୋ କରି ସେଇଠୁ ଡଲଫିନ୍ ବସ ଆସିବ ଭୁବନେଶ୍ଵର। ଆ ଫାଷ୍ଟେ ଡଲଫିନ ରେ ଆସିଲୁ ବସିଲୁ ଯେ ସେ କଲେ ନା ଆମେ ଟିକେଟ ଦେଖେଇଲୁ କହିଲା ଏଟା ଆମ ବସ୍ ନୁହଁ ପଛରୁ ଆସ ପୁଣି ପଛରେ ଗୋଟେ ବସ୍ ଦେଖେଇଲୁ ଡଲଫିନ୍ ସେ କହିଲା ନା ଏଟା ବସ୍ ହଁ ସେତେବେଳେ ହେଲାଣି ଆସି ଦିନ ବାରଟା ଏଗାରଟା ବେଳେ ଆସିବା କଥା ଡଲ୍ ହିନୀ ବାରଟା ହେଲାଣି ଆମେ ଭାବିଲୁ ବୋଧେ ଆସିପାରିବୁନି ନା କଣ ଆଉ। ବସ ର ଟିକେଟ ହେଇଯାଇଛି ଆଉ। ତାପରେ ସେ ପଚ ବାରଟା ବେଳକୁ ଯୋଉ ବସ ଆସିଲା ସେ ସେଡାସବୁ ନୂଆଁ ବସ ଗୁଡା। ଇଏ ସେ ଟିକେ ଜଷ୍ଟ ଇଏ ବସ ଗୁଡା ମାନେ ଟିକେ ଖ ଯୋଉ ଗୋଟାରେ ଆମର ହେଇଥିଲା ବୁକ୍ ଥିନୁ ଏ ଭୁବନେଶ୍ୱରରେ ମୋର କରିଥିଲେ ସାର୍ କରିଥିଲେ ସିଏ କଣ କଲେ ନା ହଁ ହଁ ଦେଖିଲେ ନା କଣ, ନା ଏଇ ବ ସିଏ ଗୋଟେ କରିଦେଇଛନ୍ତି, ଗୋଟେ ଧତରା ବସ ରେ ହେଲା, ନା ନା ବ ସାର୍ ନୁହଁ, ମୋର ଭୁବନେଶ୍ୱର ଗୋଟେ ସାଙ୍ଗ ଥିଲା, ତାକୁ କହିଥିଲି ତୁ ବୁକିଂ ବୁକିଂକରିଦେବୁ ପଇସା ପଠେଇଦେବି, ଭୁବନେଶ୍ୱର ବ ବରମୁଣ୍ଡାରୁୁ ସିଏ କରିଛି ଗୋଟେ ଖଦଡା ବସ୍ ରେ ହେଲା, ସିଟ୍ ମାନେ ଆଉ ଯୋଉ ଡଲ୍ ଫିନ କଣ ଏସି ତାର ଦଷ୍ଟା ବସ୍ ଅଛି। ସିଏ ଯୋଉ ବୁକିଙ୍ଗ କରଛି ଯୋଉ ବସ୍ ଟା, ସେଟା ସ୍ଲିପ ସ୍ଲି ସ୍ଲିପର ନଥିଲା, ହେଲା? ତଳ ସିଟି ପୁଣି ବହୁତ୍ କଂଜେଷ୍ଟେଡ ହେଇଛି। ସେ ବସ ଦେଖିକି ଆମ ମୁଣ୍ଡ ଆଉ କାମ କଲାନି, କେମିତି ଯିବୁ ଏତେ ବାଟ ରାତିରୁୁ ସକାଳେ ଯାଇକି ପହଞ୍ଚିବ, ସାଢେ ସାତେ ଆଠେ ତଥାପି ଗଲୁ ଯାଇ ପହଞ୍ଚିଚୁ ବାବୁଘାଟରେ, ବାବୁଘାଟ ବୁଷ୍ଟାଣ୍ଡନା କୋଲକାତ ର।
ବାବୁଘାଟରୁ ପହଞ୍ଚିଛୁକି ନାଇଁ
ତାପରେ ସେଠୁ ଉଁ ଓଲା ବୁକ୍ କଲୁ, ଓଲା ବୁକ୍ କରି ନା ଓଲ ଓଲା ବୁକ୍ କଲୁ, ଓଲା ବାଲା ରୁମ ନବା ପାଇଁ, ମୋ ଟ୍ରେନିଂ ସେଣ୍ଟର ପାଖକୁ ରୁମ ନବା ପାଇଁ କହିଲୁ ସେ ନେଇକି ଗୋଟେ ଛାଡିଦେଲା ଗୋଟେ ହୋ ଟେଲ୍ ରେ ଭଲ ହୋଟେଲରେ ଛାଡ଼ିଦେଲା। ଅଧିକ ପଇସା ହେଲା ହୋଟେଲରେ ଯାଇକି ଫ୍ରେସ୍ ହେଇଛି କି ନାଇଁ, ମତେ ପ୍ରଥମ ଥର କରିକି ନେଇକି ଗ ଟ୍ରେନିଂ ଯୋଉ ପୁଣି ଓଲା ବୁକ୍ କରିକି ଗଲୁ ନା ବସରେ ଗଲୁ ବସରେ ଟ୍ରେନିଂ ସେଣ୍ଟର ଗଲୁ। ତା ପରଦିନ ମୁଁ ନିଜେ ନିଜେ ବୁକ୍ କରିକି ଓଲା ଗଲିହାରି, ହେଲା। ଖାଇବା ଯେ ଏତେ ଗଧରା ଖାଇବା। କୋଲକାତାରେ ଜମାଃ ଭଲ ଖାଇବା ନାହିଁ ଖାଲି ଆଇଁସିିଆ। ସବୁ ମୁଁ ସିଅ ଇଏ ଥାନ୍ତି ନା। ଖାଲି ନନଭେଜ ଖାଲି ନନ
ସିଅର ଖାଲି ଆଉ ସିଆଡେ ଯଉ କାଲକାଟାରେ ତଥାପି ଆଉ କଣ କଣ ସବୁ ଜାଗା ବୁଲିଛ ନା କିଛି ବୁଲିନ, ଖାଲି ଯା
କୁଆଡେ ଗଲୁନୁ ଯୋଉ ବ ଯୋଉ ମାର୍କେଟ ଯୋଉ ଅଛି ଆମର କହୁନଥିଲି ଡ୍ରେସ ପୁରା କି ୱେ କିଲେ ହିସାବରେ ଡ୍ରେସ ମପା ଇଏଯାଏ। ହେଲା ବଡ ବଡ ବ ଯାର ଯିବା କଥା ବଡ ବଜାର ଗଲୁୁନୁ ପ୍ରବଳ ରସ ଥିଲା ବା ସନ୍ଧ୍ୟା ବେଳେ ଯେ ପ୍ରବଳ ରସ ମା ଦି ଘଣ୍ଟା ଲାଗିଲା ମତେ
ସସ୍ତା।
କିଛି ଶସ୍ତା ନାଇଁ, ଆମର ଏଇ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଯାହା ଶସ୍ତା ହେଲା କୋଲକତାରେ ସେଇଆ, କୋଲକାତାରେ କପଡା ହଉଛି ବହୁତ ଶସ୍ତା। କ କପଡା ନେଇକି ଯିବୁ ସେମାନେ କଣ ଆମେ କଣ ଏଠି ଗୋଟେ ଡ୍ରେସ୍ ହିସାବରେ ନଉଛେ, ସେଠି କିଲେ, କିଲ ହିସାବରେ କିଲରେ ତୋର ଯେତେ ଡ୍ରେସ୍ ଉଠିବ ପାଞ୍ଚଟା ଉ ଠୁ ଛଅଟାଉଠୁ ସାତଟା ଉଠୁ।
ଓହୋ, ନିଜେ ଚଏସ୍ କରିକି ଓଜନ କରିବ।
ହଁ, ଗଦା ହେଇଥିବ ପୁରା, ପୁରା ମାଲ ପୁରା ଗଦା ହେଇଥିବ, ତୁ ଯିବୁ ତାର ଚଏସ୍ କରିବୁ ତୋର ସାତଟା ଡ୍ରେସ ପସନ୍ଦ କେତେ ହେଲା। ଦେଢ଼ କେଜି ହଉ କି କେଜି ହଉ ସେ କେଜି ହିସାବରେ ସେମାନେ କପଡା ଦିଅନ୍ତି। ଏଇ ସେଇ କେ ଏତେ ମୁଁ ଆଉ ଦେଖିନିି ଜାଣିନି, କିନ୍ତୁ ମୁଁ ଦେଖିଛି ସେଇଠି ରୋଡ ସଇଡରେ ପ୍ରବଳ ଡ୍ରେସ ଗଦା ହେଇଥିବ ତୁ ସବୁ ଡ୍ରେସ ତୋ ମନ ଅନୁସାରେ ବାଛିବୁ ବାଛିଲା ପରେ ତୁ ଓଜନ କରିବୁ ତୋ ଦେଢ କିଲ ହେଲା କି କେଜିଏ ହେଲା ସେଇ ହିସାବରେ ପଇସା, ମୁଁ ତ ଜାଣିନି କେତେ କଣ ପଇସା। କିନ୍ତୁ ଗୋଟେ ଗୋଟେ ଜେଗା ଅଛି ଆଉ ସେମତି ସେ ଯାଇପାରିବ। ମେ ମେଟ୍ରୋ, ଆଁ ଆଁ।
ହୁଁ ହୁଁ ମୁଁ କାଲି ଆଉ କୁଆଡେ ତାହେଲେ ଯାଇନାହାନ୍ତି ଖାଲି ସେତିକି।
ସେତିକି ଯାଇଥିଲୁ ତାପରେ ଯୋଉ ଇଟାରେ ଯୋଉ ଘର ଅ ଆଗରୁ ଯୋଉ କରିଥିଲେ ସବୁ ହୁଁ ଯୋଉ ଇଏ ମାନେ ଇଂରେଜ ମାନେ ଇଟାରେ ସବୁ ତାଙ୍କର ଆଗରୁ ଘର ଥିଲା ନା ସେଇ ଏରିଆରେ ଯାଇଥିଲୁ ବୁଲିକି ଆସିଥିଲୁ, ଟାଇମ ମିଳିଲାନି କାହିଁ ନା ଆମ ଗୋଟେ ଦିନ ଟାଇମ ଦେଇଥିଲେ ତା ପରଦିନ ରିଟର୍ଣ କରିବାର ଥିଲା। ଆମର ଟ୍ରେନିଂ ରୁ ପଳେଇଲେ ଟ୍ରେନିଂ ସେଣ୍ଟର ରୁ ଆସିଲା ବେଳକୁ ହେଇଗଲା ସାଢେ ଛଅ ସାତଟାରେ ଛାଡିବେ। ଆଉ ଟାଇମ କେତେବେଳେ ରହିଲା ଆଉ ଗୋଟେ ଦିନ ଏକ୍ସଟ୍ରା ଦିନ ଗୋଟେ ଦିନ ରହିଥିଲେ ଆମ ଯାହା ଯେମତି ବୁଲିଥାନ୍ତୁ।
ହୁଁ।
କୋଉଦିନ ଯିବା ଚାଲେ। ଗୋଟେ ଦି ଦିନ ରହି ଏ ଛୁଆରା ବଡ ହେଲା ପରେ ଯୁଆଡେ ଯିବ। ଗୋଟେ ଦିନ ଦି ଦିନ ରହିକି ବୁଲିକି ଯାଇ ହବ।
ଟ୍ରେନ ହଉ ଟ୍ରାଭେଲିଂ ଜମାରୁ କରି ହବନି।
ହଁ ସେମ୍ ଡେ ରେ ଯାଇକି ଆସିପାରିବ ରହିବା ଛୁଆଙ୍କୁ ଏତେ ବାଟ ନେଇ ପାରିବୁନୁ। ପଢିବା ଚିନ୍ତା। ହଁ ହଁ ସେମାନେ ଚାଲି ଶିକିବେ। ଖାଇବା ଶିଖିବେ ତାଙ୍କୁ କହିପାରିବେ କି ନାଇଁ ଆମର ଏଇଟା ହଉଛି କି ସେ ହଉଛି ସେଇଭଳିଆ ସିଚୁଏସନ୍ ହଁ ବାଜି ଖରାପ ଅଛି କାଲି ଦିନେ ନା ଦିନେ ତ ଭଲ ଆସିବ ନା ନାଇ।
ହୁଁ।
ଆଜି ବୁଲିନେ କାଲି ବୁଲିବା।
ଛୋଟ ଛୁଆ ସେମାନେ ନା ପାଟି ଫିଟୁନି ନା ସେମାନେ ବି କହିପାରିବେନି ଯେ ତାଙ୍କୁ କଣ ହୋଉଚି। ପୁଅ ତାଏଲେ ଖେଳୁଚି ବୋଧେ ନା ଖେଳପଇଲା?
ନା ନା ସିଏ ଶୋଇଲା ନା ସେ ଶୋଇଲା ବୋଲି ମୁଁ ଆସିକି ରୁଟି ଗଲି କାଲି ଗୁରୁବାରେ ସବୁ ପୋଛା ପୋଛି
ଯିବ ରାତିରେ ହଇରାଣ କରିବ।
ହଁ କାଲି ପା ଅଚାନକ ଦେଖୁଚୁ ହେଇଛି ବାରଟା ପୁରା ଆଖି ବୁଝିକି କଣ୍ଟିନୁସଲି ପାନ୍ଦ ମିଣ୍ଟି ପାଞ୍ଚ ମିନିଟ କାନ୍ଦିଲା। ଏମିତି ହୋଉଚି ତାର।
ଖରାପ ସ୍ୱପ୍ନ ଦେଖିଥିଲେ ଛୁଆ ଏମିତି ଉଠିକି ରାତିରେ କାନ୍ଦନ୍ତି ମୋ ପୁଅ ଏଇନା ଶୋଇଥିଲା।
ହଁ।
ମାନେ
ମତେ କୁଏ
ସାଢ଼େ ଦଶଟା ବାଜିଲାଣି କେତେବେଳେ ଖାଇବି କେତେବେଳେ ଶୋଇବି?
ତୋର ସଇଲା ବା ଗ୍ୟାସ୍ ଫ୍ୟାସ୍ ସବୁ ପୋଛା ପୋଛିି ସଇଲା ଏବେ ତଳ ଟା ରୋଷେଇ ଘରଟା ପୋଛିବି କାଲି ଗୁରୁବାରେ
ହୁଁ।
ହଉ ପୁରୀ ଗଲେ ଦେଖିଆ ଯିବା ଯଦି ଆଉ ଯିବା ଆଉ ଆସିବ ଆଉ।
ଛଅ ତାରିଖ ଦିନ ସେଇୟା ପ୍ଲାନିଂ କର। ସବୁଠୁ ବେଷ୍ଟେ ଦେ ନିଜେ ଯିବୁ ବୁଲି ବୁଲାକି ଆସିବୁ ପାଞ୍ଚ ଜଣଙ୍କୁ ନବୁ ମାନେ ଭାରି ରିସି।
ହୁଁ ନାଇଁ ମ ନିଜେ ଏମିତି ଯିବ। ସୁବିଧାରେ ବୁଲି
ତୁ କୋଉଠି ଗୋଟେ ଦି ଜଣିଆ ଯିବୁ ତୁ କୋଉଠି ଦି ଜଣିଆ ଯାଇପାରିବୁ ଚାରି ପାଞ୍ଚ ଜଣ ଗଲେ ଏଇ ଆଉ ଗୋଟେ ଗାଡ଼ି ଦେଖେ। ଆଉ ଗୋଟେ ରିକ୍ସା ଦେଖେ ହେ ଜେଗା ହେଲା। ସେଇଆ ଦେଖ ମୁଁ ଯଦି ଦି ଜଣିଆ ଆଲାଉ ଥିବ କହିବେ ନା ଆମେ ଦି ଜଣ ଆଲାଉ ନାଇ ଚାରି ଜଣିଆ ଆଲାଉ। ଏଇ ଯୋଉ ଦି ଚାର ଜଣଆ ଆଲାଉ ନାଇ ଦି ଜଣ ହେଲା ପୁଣି ଆଉ ଗୋଟେ ରୁମ ଦେଖେ ଏ ରିକ୍ସ ନା ଆଉ। ତୁ ତ ଏଇଥିରେ ଏଇଥିରେ ଟାଇମ୍ ପଳେଇବ ଗାଡ଼ି ରୁମ୍ ଇଏ ଦେଖିକି।
ଯା କର ରଖୁଚି।
ହଁ ରଖ।